ହ୍ୟାଲୋ। ହଁ ମ୍ୟାଡ଼ାମ୍ ନମସ୍କାର। ହଁ ମ୍ୟାଡାମ୍ ନମସ୍କାର। ହଁ ଟିକେ ଲାଇନରେ ଥାନ୍ତୁ ଟିକେ ହଉସ୍ ମାନେ ନେଟ୍ ଟା ଟିକେ ଇଏ ହଉଛି ତ ଟିକେ ଲାଇନରେ ଥାନ୍ତୁ।
ଦୁଇଟା ଦେଲୁ ଜଲଦି ଜଲଦି କାମ ସାର୍
ଟିକେ ଖାଲି ଲାଇନରେ ଥାନ୍ତୁ।
ଆଜ୍ଞା ଆଜ୍ଞା।
ହଁ ମ୍ୟାଡାମ୍ ନେଟୱାର୍କ ପୋବ୍ଲେମ୍ ଥିଲା ତ ଟିକେ।
ଆଜ୍ଞା ଆଜ୍ଞା। ହ୍ୟାଲୋ। ହ୍ୟାଲୋ।
ଲେ ଆପଣଙ୍କୁ ଶୁଭିଲା।
ଆଜ୍ଞା ଆଜ୍ଞା ମ୍ୟାଡାମ୍ ଶୁଭିଲା। ହଁ, ମ୍ୟାଡାମ୍ ଆପଣଙ୍କୁ ମୋ ଭଏସ୍ ଶଭୁଛି।
ଶୁଭିଲା। ହଁ, ଆମର ଯୋଉ ଏବେ ବେଶୀ ଚୁଟି ଛିଣ୍ଡୁଛି ଏବେ।
ଟିକେ ଆଉ ପାଞ୍ଚ ମିନିଟ୍ ରୁହ ଆଜ୍ଞା।
ଏବେ ଯୋଉ ଚୁଟ୍ ଚୁଟି ଛିଣ୍ଡୁଛି ଏବେ ବହୁତ୍ ମାତ୍ରାରେ ଚୁଟି ଛିଣ୍ଡୁଛି। ତ ଚିଠି ଟା କ'ଣ ପାଇଁ ଛିଣ୍ଡୁଛି ଆପଣ ଏଇ ବିଷୟରେ କିଛି କହିପାରିବେ କି?
ମ୍ୟାଡାମ୍ ସେତେବେଳେ ନଡ଼ିଆ ତେଲ ମାନେ ପେଶିକି ଘଣାରେ ପକେଇକି ଲଗେଇକି ଆଣିକି ମାନେ ତାକୁ ଘରେ ସଂଗ୍ରହ କରିକି ତା ଦେହେରେ ମେଥି ପକେଇକି ଲଗଉଥିଲେ। ତ ସେତେବେଳେ ଜେଜେମା ମାନେ ସେଇ ନ ନଡିଆ ତେଲ ମଥି ପକା ଅ ନା ତୁଣୀ ମାନଙ୍କୁ ନିଜେ ଲଗାନ୍ତି ପକେଇକି ବେଣ କରିକି ଅ ଖୋସା ବାନ୍ଧି ଦିଅନ୍ତି କିନ୍ତୁ ଉ ଆଜିକା ସମାଜରେ ଲୋକ କହିବେ ଯେ ଯୋଉଟା ବାସ୍ନା ହଉଛି ଆମେ ସେଇ ତେଲ ଟା ଲଗେଇବା। କିନ୍ତୁ ସେଇଟା ଆମ ଚୁଟି ପ୍ରତି କ୍ଷତିକାରକ ପହଞ୍ଚଉଛି ମ୍ୟାଡାମ୍। ହଁ
ଆଜ୍ଞା ଆଜ୍ଞା ହଁ ଶୁଭୁଛି ଶୁଭୁଛି। କହୁନାହାନ୍ତି। ତ ସେଥିାଇ ଗାଁ ମାନେ ଆଉ ଗୋଟେ କ ଆମର ଯୋଉ ହଁ ହଁ କୁହନ୍ତୁ ତାପରେ ଏବେ ବହୁତ ମାତ୍ରାରେ ବ୍ଲିଚିଂ ପାଣି
ହ
ହଁ ବ୍ଲିଚିଂ ପାଣି ଆମର ଯୋଉ ବ୍ଲିଚିଂ ପାଣି ତ ବହୁତ ମାତ୍ରାରେ ଏ ବ୍ଲିଚିଂ ଆସୁଛି ତ ସେଥିପାଇଁ ବି ଛୁଟି ସମସ୍ୟା ହଉଛି ତାପରେ ଆମର ଯୋଉ ରହୁଛି କଣ କହିଲେ ଆମେ ଖାଇବା ଖାଉନ ନା ସବୁ ହାଇବ୍ରିଡ ଖାଇବା ଖାଉଛ ତା ଦେହରେ ବିଶଵ ଟା ମାନେ ବିଶଵ ହିଁ ରହୁଛି କହିବାକୁ ଗଲେ ତ ସେଥିପାଇଁ ବି ଚୁଟି ଛିଣ୍ଡୁଛି ତାପରେ ଆମେ ସେ ଉଁ ମାନେ କଣ ମୁଁ ଜାଣିଛି ଗୋଟେ ମାନେ ଦେଶୀ ଜିନିଷ ହିଁ ଲଗେଇଲେ ଯାଇକି ଚୁଟି ଛିଣ୍ଡା ବ କିନ୍ତୁ ଆମେ ଟିକେ ଅବହେଳାାରେ ଲଗଉନ କିଏ କରୁଛି କିଏ ଲଗଉଛି ଆମେ ଏମିତି ଏତିକି ଭାବୁଛେ ଆମର ଅଛି ମରା ନ ନଡିଆ ତେଲ ଲଗେଇ ମାନେ ନିଜେ ହିଁ ନଡିଆ ତେଲକୁ ତିଆରି କରିବେ
ଆଜ୍ଞା ଆଜ୍ଞା ଆଜ୍ଞା
ତେଲ ଆଉ ଆଉ ତାପରେ କଣ କହିଲେ ଆମର ମନ୍ଦାର ଫୁଲ ହଉ ପତ୍ର ହଉ ଆଉ ଭେରସୁଙ୍ଗା ପତ୍ର ତାପରେ ଆମର ଅଛି ଯୋଉ ମେଥି ଆଜ୍ଞା ତାକୁ ସବୁକୁ ପକେଇକି ମାନେ ତାକୁ ଗରମ କରିକି ଫୁଟେଇକି ସେଇ ତେଲକୁ ଷ୍ଟୋର କରିକି ରଖିକି ଲଗେଇଲେ
ଆଜ୍ଞା ଆଜ୍ଞା ଆଜ୍ଞା ମ୍ୟା ଆପଣ ସେତରେ ଦେଖି ଜେଜେ ମା ଆଉ ତାଙ୍କ ମା ସବୁ ତାଙ୍କ
ସ୍ଲ ଲଗେଇଲେ ଆଉ ଚୁଟି ଟା ଛିଣ୍ଡିବନି
ଆ ସେତେବେଳେ ଚୁଟି ବି ବହୁତ ମାନେ ରଖୁ ମାନେ ଥିଲେଥିଲେ ସୁ ଏବେ ତ ପିଲା ବି ଚୁଟି ରଖିବାକୁ ବି ହିଁ ପସନ୍ଦ କରୁନାହାନ୍ତି ଛୋଟ ଚୁଟି ରଖି ଦଉଛନ୍ତି ତ ତ ସେଇ ତେଲ ବି ଲଗଉନାହାନ୍ତି ସେତେବେଳେ ତେଲ ଲଗେଇକି ଆେ ପକେଇକି ହାତ ଚୁଟି ତାଙ୍କ ବହୁତ ହିଁ ତେଲ ତ ସହଜେ ବାସ୍ନାତିରେ ଲଗଉଛେ ତା ମାନେ ବ
ମ୍ୟାଡାମ ଆପଣଙ୍କ କଥା ଶୁଭୁନି ହ୍ୟାଲୋ
ବ କେତେ ଭିଟାବିନ୍ ମାନେ ଖରାପ ଜିନିଷ ଆମେ ଖାଉଛେ ବି ତା ଦ୍ାରା ଆମ ଭିଟାବନ୍ ଦେହର କମ ଯାଉଛି
କହିଲି ମ୍ୟାଡାମ ଆପଣ ଯାହା ହେଲେ ବି ହୁଁ କହ ମ୍ୟାଡାମ ଆପଣ କେତେଟା ବା ଏ ମାନେ ଆପଣ ଦେଖିଛନ୍ତି ନିଜେ
ମୁଁ ମ୍ୟାଡାାମ ଏବେକାର ଏବେକାର ବାତ୍ୟା ହେଲି ଛଅ ସାତଟା ମାନେ ମୁଁ ଜ୍ଞାନ ପାଇବା ଦିନଠୁ
ଶୁଣନ୍ତୁ ଆପଣ ଜନ୍ମ ହବା ପରଠାରୁ ମାନେ ଆପଣ ଯେତେବେଳେ ଜାଣିବାର ହବାଠୁ ଆପଣ ଯେ ଳେ ଜାଣିଛନ୍ତି ବାତ୍ୟା କଥା ମନେ ରଖିଛନ୍ତି ସେବେଠୁ ଆପଣଙ୍କ ମାନେ କେବେ କେତେଟା ବାତ୍ୟା ହେଲାଣି
ଏବେ ଯାହାହେଲେ ବି ମାନେ ମୋ ଗ୍ଞ ତ ମାନେ ମୁଁ ଯେଦିନଠୁ ଜାଣିଲିଣି ଯାହା ହେଲେ ବି ସାତ ଆଠଟା ବାତ୍ୟା ହେଇଗଲାଣି
ଓହୋ ଯେତେବେଳେ ଫାଷ୍ଟ ଆପଣ ଯେତେବେଳେ ଜା ଜାଣିବାର ହେଲେ ଯେତେବେଳେ ବାତ୍ୟା ହେଲା ଆପଣ କଣ କରିଥିଲେ ସେତେବେଳେ
ନାଇଁ ସେତେବେଳେ ତ ମାନେ ସବୁ କିଛି ଘରେ ଆି ତେଲ ଲୁଣ ଆଷ କିଛି ନହେଲେ ଡାଲି ଭାତ ଏଇ କାଠ ଆଉ ଏଇ ଜିନିଷ ବେଶି ଆମେ ଘରେ ସାଇତିକି ରଖୁ କାହିଁକି କି ନା ବାତ୍ୟା ସମୟରେ ଏଇ ଜିନିଷ ଟା ଆମେ ଆଣିବାକୁ ବାହାରକୁ ଯାଇପାରିବୁ ନାହିଁ ଘରେ ପରିବାର ବର୍ଗ ଗ ମାନେ ସବୁଆଡେ କବାଟ ତାଟି ଦେଇକି ଗୋଟେ ଘରେ ଛାତ ଘରେ ହିଁ ରହିଲେ ନିରାପଦ ବୋଲି ଭାବୁ ଆମେ ତ ସେତେବେଳେ ଛାତ ଘରର ହିଁ ନଥିଲା ତ ସେ କେତେ ବଳର ଲୋକମାନେ ବା ବାତ୍ୟାର ସମ୍ମୁଖୀନ ବହୁତ ହବାକୁ ପଡୁଥିଲା ଆଜିକା ସମାଜରେ ଏଇ ବାତ୍ୟା ପ୍ରଭାବନା ଆସିଲା ବେଳକୁ ଛାତଘର ଟା ଆମର ଟିକେ କାମ ଦେଇପାରେ କାହିଁକି ନା ପବନ ବାତ୍ୟା ଆସିଲେ ଛାତ ଘର ଟା ଆମକୁ ସମ୍ଭାଳିବାକୁ ପଡିଥାଏ। କିନ୍ତୁ ସେତେବେଳେ ସେଇ ମାଟିଛ ଚାଳଛ ଘରର ଥିବା ଯୋଗୁ ବହୁତ ସମ୍ମୁଖୀନ ହବାକୁ ପଡିଥାଏ। କାହିଁକି ପବନ ବାତ୍ୟା ଯୋଗୁ ସେ ଘର ଦ୍ଵାରା ଉଡେଇ ନେଇ ଯାଏ ସେ ଘର ଦ୍ୱାର ଭାଙ୍ଗି ନେଇଯାଏ କାହିଁକି ନା ସେ ମାଟି କାନ୍ଥ ହେଇଥାଏ।
ଆଜ୍ଞା ହ ଆଉ ତାପରେ ଆଉ ଆପଣ ପରେ ଜାଣିବେ ଆପଣ ଛଅ ସାତଟା ବୋଲି କହୁଛନ୍ତି ଆପଣ ଜାଣିବାର ଆପଣଙ୍କ ପାଇଁ କୋଉଟା ଅଧିକ ମାନେ ବଡ ବାତ୍ୟା କିଞ୍ଚଆ
ତ ମୋ ଇଏ ଥିଲାବେଳେ ଯୋଉ ଗୋଟେ ବାତ୍ୟା ହେଇଥିଲା ଅ ହୁଡୁ ହୁଡୁ ହେଇଥିଲା ଶୁଣିଥିବେ। ତ ସେଇ ବାତ୍ୟା ଟା ଅଧିକ ଲାଗିଥିଲା।
ଓହୋ ନାଇଁ ସେତେବେଳେ ତ ଆମେ ଛଁ ଯେତେବେଳେ ସେ ବାତ୍ୟା ହେଇଥିଲା ସେ ସେତେବେଳେ ମୁଁ ଛୋଟ ବହୁତ ଛୋଟ ଥିଲି ତ ସେ ବାତ୍ୟା କଥା ମୁଁ କିଛି କହି ପାରିବିନି
ତ ସେତେବେଳେ ଆମ ଦିଦି ବାପାଙ୍କ ଆମେ ଶୁଣି ସାରିଛୁ କି ଆମ ମାଠୁ ଆମ ବାପା ତାଙ୍କଠୁ ଜେଜେମାଙ୍କଠୁ ଶୁଣିି ଦେଖୁ କି ଉଣେଇଶହ ଅନେଶତ ବାତ୍ୟାର ବାତ୍ୟା ମାନେ ସବୁଠାରୁ ଭୟଙ୍କର ବାତ୍ୟା ଥିଲା।
ତ ନାଇଁ ମୁଁ ସେ ବିଷୟରେ କିଛି କହିପାରିବିନି ମୁଁ ଯେତିକି ଜାଣି ବି ଆମର ଫନି ଆଉ ଗୋଟେ ଫାଇଲିନ ଥିଲା ସେ ଫାଇଲିନ ବେଳେ ବି ମୁଁ ଛୋଟଟେ ହେଇଥିଲି ମୋର ଟିକେ ଟିକେ ହାଲକା ହାଲକା ମନ ଅଛି। କି ସବୁ ମନ ନାହିଁ ହୁଡୁ ହୁଡୁ ହଉ ଫନି ହଉ ସେତେବେଳେ ଛୋଟ ଥିଲି। ତ ଛୋଟ ଥିଲି ମୋର ସେ ବିଷୟରେ କିଛି ମୋ ମନ ନାହିଁ। ତ ମୁଁ ଯେତିକି ଜାଣିଛି ମୋ ମାନେ ହେଇଛି ଫାଇଲ ଉଁ କଣ କହିଲେ ସେଇଟା ଫନି ତ ସେ ଫନି ବାତ୍ୟାରେ ଆମେ ଯୋଉଠି ଥିଲୁ ହଁ ଆମେ ଯୋଉଠି ଥିଲୁ ଆମ ପାଖାପାଖି କି ମାନେ ଲୋକମାନଙ୍କର ବହୁତ କ୍ଷତି ହେଇଥିଲା। ବହୁତ ମାତ୍ରାରେ ତ
ଯେହେତୁ ପାଠ ପଢିଛେ ଆଜିକା ସମାଜ ଯୁଗ ବିଷୟରେ କହୁଛି ଯେ ପାଠ ପଢିଛେ ବୋଲି ବୈଜ୍ଞାନିକ ମାନେ ବସିକି ବାତ୍ୟା ଆଉ ମରୁଡି ଗୋଟେ ଜିନିଷ ଆଉ ମାନେ ଇଏ ଆସିଲେ ଆମର ବର୍ଷା ପବନ ସବୁ କିଛି ଆସିଲେ ବୈଜ୍ଞାନିକ ମାନିକ ମାନେ ଆମକୁ ଜଣେଇ ଦଉଛନ୍ତି ଟିଭି ମୋବାଇଲ କମ୍ପୁଟର ଦ୍ୱାରା ସବୁ ଜଣେଇ ଦଉଛନ୍ତି କି ବାତ୍ୟାର ସମ୍ଭାବନା ଅଛି। କିନ୍ତୁ ଆମ ଜେଜେ ବାପାଙ୍କା ଅମଳରେ ତ ସେଇ ଜିନିଷ ଟା କିଛି ନଥିଲା ତ ସେମାନେ ସାବଧାନ ହେଇକି ଚଳି ବି ପାରୁନଥିଲେ କଣ ନା ହଠାତ୍ ହଠାତ୍ ବାତ୍ୟା ପବନ ଆସେ ତ ସେମାନେ କିଛି ସଂଗ୍ରହ କରିକି ର ରଖି ନଥିବେ ତ କୋଉଠି ମାନେ କାଠ ଳ ଖାଦ୍ୟ କିଛି ସଂଗ୍ରହ କରଥିବା ତ ସେ ଅସୁବିଧା ସମ୍ମୁଖୀନ ତାଙ୍କୁ ବହୁତ ହବାକୁ ପଡୁଥିଲା ସେଇ ସମୟଟାରେ।
ମୁଲ ମ୍ୟାଡ ଆ ମାନେ ଆ ଆପଣ ବି ଆପଣ ଯେବେଠୁ ଜାଇଲେଣି ସେତେବେଳେ ଆପଣଙ୍କୁ ମାନେ ସବୁ ଜଣା ଥିଲା ନା ଯୋଉ ଜଣଉଥିଲେ ବି ହଉ ମୋବାଇଲ ହଉ ସବୁ ଆସିଥିଲା।
ମୁଁ ଜାଣିବା ସମୟ ହେଇ ଆସିଲା ବେଳକୁ ଠିବି ମୋବାଇଲ ସବୁ ଆସିଥିଲା, କିନ୍ତୁ ମୋବାଇଲର ମାତ୍ରା ଏତେ ଆସିନଥିଲା ଏବେ ଯୋଉ ଘରେ ଘରେ ବଡ ବଡ ମୋବାଇଲ ସମସ୍ତିଙ୍କ ହାତରେ ଗୋଟେ, ସେ ବଡ ମୋବାଇଲ ସମସ୍ତିଙ୍କ ହାତରେ ନଥିଲା। ଗୋଟିଏ ଗୋଟିଏ ସମସ୍ତିଙ୍କ ଘରେ ଛୋଟ ଫୋନ ଥାଏ। ଆଉ ଟିଭିି ସମସ୍ତିଙ୍କ ଘରେ ଥାଏ। ତ ଟିଭି ଦ୍ଵାରା ହିଁ ବେଶୀ ଆମେ ଜାଣିପାରୁ କି, ବାତ୍ୟା ଆସୁଛି ଆଉ ସଜାଗ ରହିବେ, ସତର୍କ ରହିବେ, ଆଉ ଏଠିକୁ ଯିବେ ବିନି, ଆଉ ତଳିଆ ଅଞ୍ଚଳ ଲୋକମାନେ ଏମତି ରହିବେ ତ, ସବୁ ଖବର ଆମେ ଜାଣିପାରୁ ଥିଲୁ। କିନ୍ତୁ ଏବେ ତ ମୋବାଇଲି ଆପଣ ଜାଣିଥିବେ, ମୋବାଇଲ ଘରେ ଘରେ ସୁବିଧା ଥିବା ହେତୁ, ଏବେ ଏବେ ଆପ ଆପଣ ବସିଥିବେ, ତ ସନ୍ଧ୍ୟା ଆଠ ନଅଟା ରାତି ଟିକେ ବର୍ଷା ପବନ ଆସିବାର ଥିବ, ତ ବୈଜ୍ଞାନିକ ମାନେ ଆପଣଙ୍କ ମୋବାଇଲକୁ ମେସେଜ କରିଦେବେ କି ବ-ବ ବର୍ଷା ଅଛି ଆଗାମୀ ତିନି ଘଣ୍ଟେ ପାଇଁ, ଆପଣ ସତର୍କ ରୁହନ୍ତୁ। ତ ଏଇ ଜିନିଷଟା ଏବ ଏବେ ମାନେ ଆଜିକା ଯୁଗରେ ଏଇ ଜିନିଷଟା ଜାଣିବାର- ସମ୍ଭାବନା ମିଳୁଚି, କିନ୍ତୁ ସେତେବେଳରେ ଏଇ ଇଏ ସୁବିଧା ନଥିଲା।
ଆଜ୍ଞା। ତ ସେଥିପାଇଁ ଆମର ଯୋଉ ଏଇଠି ଥିଲା ମାନେ ବହୁତ କିଛି ଆଜବେଷ୍ଟ ଉଡେଇ ନେଇଯାଇଥି ଥିଲା, ଆମର ଘର ପାଖର ସମସ୍ତଙ୍କର ପ୍ରାୟ ବହୁତ କ୍ଷୟକ୍ଷତି ହୋଇଥିଲା। ଆଜବେଷ୍ଟ ଉଡେଇକି ନେଇଯାଇଥିଲା
କୁ ନିଜେ ମ୍ୟାଡ଼ମ୍ ଆଜବେଷ୍ଟ, ଚାଳ ସବୁ ଉଡେଇ ନେଇଯାଏ ପବନ ସେତେବେଳ ବାତ୍ୟାରେ।
ହୁଁ। ନାଇଁ ମୁଁ ଫନି ବାତ୍ୟା କଥା କହୁଛି, ମୋର ତ ଆଉ କୋଉ ବାତ୍ୟା ଏତେ କଥା ସେତେ ମନ ନାହିଁ କି ମୁଁ ଛୋଟ ହେଇଥିଲି, ମୋର ଏତେଟା ମନ ନାହିଁ। ତ ମୁଁ ଶନିବାର ଆ କଥା କହୁଚି, ତ ଆମର ଯୋଉଠୁ ଆମେ ରହୁଥିଲୁ ସେଠୁ ସବୁ ଆଜବେଷ୍ଟ ଫାଜବେଷ୍ଟ ସବୁ ଉଡେଇକି ନେଇ ଯାଇଥିଲା, ତାପରେ ଗଛ ପତ୍ର ସବୁ ଭାଙ୍ଗି ଯାଇଥିଲା ତାପରେ କଣ କହିଲେ? ଆମକୁ ନେଇକି ମାନେ ଆମର ଆଜବେଷ୍ଟ ଘର ଥିଲା ନା, ତ ଆମକୁ ନେଇକି ଗୋଟେ ଅଲଗା ଜାଗାରେ ରଖିଥିଲେ ଯୋଉଠିକି ଆପାର୍ଟମେଣ୍ଟ ଥିଲା, ତ ସେଠି ଆମକୁ ନେଇକି ରଖିଥି ଲେ, ଆମକୁ ପାଣି ଆଉ, ଲାଇନ ତ ଟୋଟାଲି ନଥିଲା ବହୁତ ଦିନି, ଦଶ ବାର ଦିନି କି କୋଡିଏ ଦିନ ପାଖାପାଖି ଲାଇନ୍ ନଥିଲା। ତ ଲାଇନ୍ ନଥିଲା କି ପାଣି ବି କୌଣସି ମାନେ ଗୋଟିଏ ନଳ କୂଅରୁ ସମସ୍ତେ ବାଡେଇ ବାଡେଇ ପାଣି ନେଇକି ମାନେ ସେ ଉ କୂଅ ପୁଅ ବି ଖରାପ ହେଇଗଲା। ଆମକୁ ମାନେ ତାଙ୍କର ପାଣି ତାଙ୍କର ସେ ପାଣି ଦେଇକି ଯାଏ। ତାପରେ ଆମେ ସବୁ ଏମତି ପୁରା ଲାଇନ୍ ଲଗେଇଥିବୁ। ଶହେ, ଦୁଇଶହ, ତିନିଶହ, ଲୋକ ପାଖପାଖି ଖାଲି ଏମିତି ଲାଇନରେ ଠିଆ ହେଇଥିବୁ, ଆମକୁ ପାଣି କେତେବେଳେ ପଡିବ। ଏ ଯୋଉ ଆମ ପାଳି, ତା କଣ କହିଲେ? ଖାଇବା ପାଇଁ ସିଏ ଆମକୁ ହିଁ ଦବା ପାଇଁ ବି, ଆମର ମାନେ ମୁଁ ଜା ନାଇଁ ନାଇଁ କୋଉ ସଂସ୍ଥାରୁ ତ, ଖାଇବା ପାଇଁ ଗମେଣ୍ଟ ଆମକୁ ଦେଇଥିଲେ ବି
କି ବାତ୍ୟା ପବନ ହେଲେ ଲେ, ଅ ଖାଇ ରନ୍ଧା ଖାଦ୍ୟ, ଶୁଖିଲା ଖାଦ୍ୟ, ତ ତଳିଆ ଅଞ୍ଚଳ ଲୋକମାନଙ୍କ ପାଇଁ ବହୁତ କିଛି ସୁବିଧା କରିଦଉଚି। ସେତେବେଳେ ତ ଅ ଗାଁ ଗହଳି ହଉ, ବା ତଳିଆ ଅଞ୍ଚଳ ଲୋକମାନେ ହଉ, ଯୋଉଟା ଲୋକ ହଉ ତାଙ୍କର ସେ ଜିନିଷଟା ସେମାନେ ପାଉନଥିଲେ, ବାତ୍ୟାରେ ଅଧିକ ଲୋକ ବି ମରି ଯାଉଥେଲେ।
ଆଜ୍ଞା ଆଜ୍ଞା। ସେଥିପାଇଁକା ଆମେ ଆ ଆମର ଏମତି ସବୁ ମାନେ ଥିଲା ଆମକୁ ଖାଇବା ଆସୁଥିଲା, ଆମ ଗମେଣ୍ଟ ତରଫରୁ ଖାଇବା ବି ଖାଉଥିଲୁ। ତ ଖାଅ ପିଅ କରିକି ଏମତି, ଯେମତି ରହୁଥିଲୁ ପାଣି ଫାଣି ସବୁ ଅସୁ ଥିଲା ଯେତେ ଲାଇନ ପାଣି ଆସିଲା, ସେତେବେଳେ ସମସ୍ତିଙ୍କ ଅବସ୍ଥା ଆଉ କିଛି ନଥିଲା। ଆମେ ଗୋଟେ ପାଖରେ ଝରଣା ଥିଲା, ତ ସେଇଠି ହିଁ ଯାଇକି ଲୁଗାପଟା ସଫା କରୁ, ଗାଧେଇକି ସେଇଠି ଏଠୁ ହିଁ ଆସୁ ତ ଏମିତି ଅସୁବିଧାର ସମ୍ମୁଖୀନ ହବାକୁ ପଡୁ ହେ ହଉ ମ୍ୟାଡାମ ଆପଣଙ୍କ ସହିତ କଥା ହେଇକି ବହୁତ ଭଲ ଲାଗିଲା ଆପଣ ଆଡୁ କଲ ଟିକେ କାଟି ଦିଅନ୍ତୁ ଭାଇ